ହାଲୋ, ରାଧେ ରାଧେ।
ଜୟ ଜଗନ୍ନାଥ।
କଣ କରୁଛନ୍ତି?
କିଛି ନାଇଁ, ବସିକି ଫୋନ ଦେଖୁଥିଲି।
ଆଚ୍ଛା ଆଚ୍ଛା ସେଥିପାଇଁ କଲ କରୁନଥିଲେ।
ନାଇଁ ନାଇଁ ଫୋନ ଟିକେ ଲାକ୍ କରୁଛି ତ, ସେଥିପାଇଁ କି ମେସେଜ ଆସିନଥିଲା। ହଁ
ଆଜ୍ଞା, କଣ ଖାଇଛନ୍ତି ସକାଳୁ।
ଏ ମା, ଏପର୍ଯ୍ୟନ୍ତ ତ କିଛି ଖାଇନି, ଦେଖାଯାଉ ଯଦି କଣ। ମା ବନେଇବେ ତ ଖାଇବି, ନହେଲେ ଏକାଥରେ ଖରାବେଳେ ଭୋଜନ କରିବି। ଁ
ଆଚ୍ଛା, ଆପଣଙ୍କର ଛତୁଆ ନାଇଁ।
ଆ, ନା ବର୍ତ୍ତମାନ ପାଇଁ ସରି ଯାଇଛି ଆକଚୁଲି।
ଆଚ୍ଛା।
ଆପଣ ତ ସକାଳୁ ନିହାତି ଭାବରେ ଛତୁଆ ହିଁ ଖାଇଥିବେ?
ନାଇଁ, ହଁ ନାଁ ଆଜି ଖାଇନି ଆଜି ମୁଁ ଚା ବି ଖାଏ ତ, ଆଜି ରୁଟି ଚା ଖାଇଛି।
ଆଚ୍ଛା।
ଆଜ୍ଞା।
ହ
କଣ କୁହନ୍ତୁ, କେତେବେଳେ ଉଠିଲେ ଆଜି।
ହୁଁ ମୁଁ ଆଜି ଦଶଟା ବାରରେ ଉଠିଛି।
କଣ ପାଇଁ?
କାଲି ରାତିରେ ଟିକେ, ଫୋନ ଦେଖୁ ଦେଖୁ ଶୋଇଲା ବେଳକୁ ଟିକେ। ଡେରି ହେଇଗଲା ଯେହେତୁ ସେଥିପାଇଁ କି।
ଏତେ ଡେରି ଯେ ରାତି ଦିନ ଦଶଟା।
ଆଜ୍ଞା, ପାଗ ବି ବହୁତ ଭଲ ଦେଇଛି ଥଣ୍ଡା ଲାଗୁଛି ସେଉଠୁ। କଇଲି କି ଉଠିବାକୁ ଇଚ୍ଛା ହଉନି।
ଆଜ୍ଞା। ଅ
ଆପଣ କେତେବେଳେ ଉଠିଲେ?
ହୁଁ ଆଠେଟା ତ ଆଉ।
ଆଜ୍ଞା।
ଆଉ।
ଆଜି ଦିନ ରେ ଆଣଙ୍କର। କଣ ବନୁଛି।
ସେମିତି ତ କିଛି ନାହିଁ, ଏବେ କଣ? ଏବେ ଏଇଥିରେ ତ କାମ ଚାଲିବ, ଦେନ୍ ତାପରେ, ଗୋଟେ ଦିଟା ବେଳକୁ ଗାଧେଇ ଖାଇକି ପୁଣି ଫୋନ୍ ଦେଖିବି ଫୋନ୍ ଦେଖି ସାରିଲା ପରେ ପୁଣି ପାଞ୍ଚଟା ବେଳକୁ ଯିବି ପୁଣି ସେଇ ପାର୍କ। ଖେଳିବା ପାଇଁ। ତାପରେ, ପୁଣି ଘରକୁ ଆସ ପୁଣି କାମ କର। ପୁଣି ଶୁଅ ପୁଣି ଉଠ ପୁଣି କାମ କର, ହୁଁ। ହ
ଆପଣ ବିଶ୍ୱନାଥ ନଗର ଦେଖିଛନ୍ତି?
ଆଜ୍ଞା?
ବିଶ୍ବନାଥ ନଗର ସେଇ ବରଗଡ଼ରେ।
ଆଜ୍ଞା, ଆଜ୍ଞା, ଦେଖିଛି।
ସେ ପାର୍କକୁ କେବେ ଆସିଛନ୍ତି?
ହଁ, ବହୁତ ଥର ଯାଇଛି ସେଇଠି ତ ମୋ ସାଙ୍ଗ ମୁଁ ଯୋଉ କହୁଥିଲି ସଂଜିତା ବେହେ ରା ତାଙ୍କ ଘର ମଧ୍ୟ ସେଇଠି ତ ମୁଁ ସେ ଠିକି ଗଲେ ବି ଆମେ ପାର୍କ ଯାଉ, ତାପରେ ମୋ ସାଙ୍ଗ ମାନେ ବି ଆସିଲେ ତାଙ୍କର ଜନ୍ମଦିନ ଥିଲେ ବି ଆମେ ସେଇଠି କେକ୍ କାଟି ଦଉ ତ ମୁଁ ଯାଇଛି ବହୁତ ଥର ସେ ପାର୍କ କୁ।
ଆଛା।
ଆଜ୍ଞା।
ହଁ, କ'ଣ କୁହନ୍ତୁ?
ହୁଁ, ଆଉ
ଆଜି ବି ସେଇଆ ହଉଛି କ'ଣ କହିବି? ଭୁଲି ଗଲି ଲେଖିକି ରଖିବାକୁ।
ଆରେ ହଁ, ମତେ କାଲି ମୋ ସାଙ୍ଗ ଜଣେ ମୁଁ ତାଙ୍କ ସହ କଥା ହଉଥିଲି। ଏଗାରଟା ଆଡିକି ଦଶଟା ଆଡିକି ମତେ ସେ କାଲି ମନେ ପକେଇଲେ କହିଲେ କି କଥା ହଉଛ ଆଗୁଆ ସ୍କ୍ରିପ୍ଟ ଲେଖିକି ରଖିଦବ। ଥ ଠିକ୍ ଟାଇମରେ ବିଷୟ ମନେ ପଡୁନି କଥା ହେବା ପାଇଁ।
ଆଜ୍ଞା।
ସେଇଆ କରିବାକୁ ପଡିବ।
ତ ଘରେ ଏବେ କ'ଣ କରୁଛନ୍ତି ସମସ୍ତେ?
ଘରେ ବର୍ତ୍ତମାନ ପାଇଁ ତ ବାପା ମୋର ଦୋକାନ କୁ ପଳେଇଲେଣି। ଆଉ ମୋ ଜେଜେମା ଏମିତି ଗଡୁଛନ୍ତି। ମୋ ମମି ମା ପୂଜା କରୁଛନ୍ତି। ତାପରେ ମୁଁ ତ ବସିଛି। ଆ ଆପଣଙ୍କ ସହ ବାର୍ତାଳାପ କରୁଛି, ଆଉ ମୋ ବଡ ଭଉଣୀ ଉପରେ ଅଛନ୍ତି। ଆଉ ମୋ ଦାଦା ଖୁଡି ତାଙ୍କ ସମସ୍ତେ କାମ କରୁଛନ୍ତି ଆଉ।
ଆଜ୍ଞା। ଆପଣଙ୍କର ଏଡ ବଡ ପରିବାର ମାନେ ତ ଆପଣଙ୍କ ଘରେ ବି ବହୁତ ଷ୍ଟ୍ରିକ୍ଟ ଥିବେ ନାହିଁ।
ସେମିତି ନାଇଁ।
ଆଚ୍ଛା। ଭଲ।
ଆଜ୍ଞା, ଏତେ ବି ଷ୍ଟ୍ରିକ୍ଟ ନାହାନ୍ତି। ମାନେ ଆ ମୁଁ ମୋ ଘରକୁ ମୋ ଜନ୍ମ ଦିନରେ ମୁଁ ମୋର ସବୁ ସାଙ୍ଗମାନକୁ ବି ଡାକେ। ଇଭେନ୍ ଆ ପୁଅ ପିଲା ସାଙ୍ଗ ମାନଙ୍କୁ ମଧ୍ୟ ଡାକେ, ତାଙ୍କ ସହ ବୁଲିବାକୁ ମଧ୍ୟ ଯାଏ। ତାଙ୍କ ଘରକୁ ମଧ୍ୟ ଯାଏ ସେମିତି କିଛି ନାହିଁ ସବୁ ଯେତିକି ଦବା କଥା ସେତିକି ହିଁ ଦେଇଛନ୍ତି।
ଭଲ।
ଆଜ୍ଞା ଆପଣଙ୍କ ଘରେ
ହୁଁ ମୋ ଘରେ ବି ସେମିତି ନାହାନ୍ତି ସେମତି ଷ୍ଟ୍ରେକ୍ଟ ଏତେ ବି ନାହିଁ। ମୋ ପୁଅଟା ତ ବିଲକୁଲ ହବନି କହିବାକୁ ଗଲେ।
ଆଜ୍ଞା ଆଜ୍ଞା ଏଇଟା ତ ଠିକ କଥା।
ହଁ।
କେତେଟା ହେଲାଣି ବହୁତ ଡେରି ହେଇଗଲାଣି ଆପଣ ଏପନ୍ତ ଯାଇ କିଛି ଖାଇବି ନାହାନ୍ତି।
ନାଇଁ ମୁଁ ଏମିତି ଖାଏନି ତ କହିବାକୁ ଗଲେ ଅଧିକାଂଶ ସମୟ ମୁଁ ସକାଳେ କିଛି ଖାଏନି ଯାଇକି କି ଏକାଥରେକେ ଖରା ବେଳେ ହିଁ ଭୋଜନ କରେ। ତ ସେଥିପାଇଁ କି ଅଭ୍ୟାସ ରହିଯାଇଛି।
କିନ୍ତୁ ଏଇଟା ଭଲ ନୁହଁ ଦେହ ପାଇଁ। ବଦ ଅଭ୍ୟାସ ଟା ଛାଡିଦେଲେ ଆପଣଙ୍କ ଦେହ ସୁସ୍ଥ
ଆଜ୍ଞା ଆଜ୍ଞା। ସକାଳ ବେଳାଟା ନ ଖାଇଲେ ପୁରା ଦିନ ସାରା ନହେଲେ ବହୁତ ମାନେ ଅଧିକ ଅଧିକ ଚାନ୍ସ ଅଛି ଭବିଷ୍ୟତରେ ଗ୍ୟାଷ୍ଟିକ ବାହାରିବାର। ମତେ ବହୁତ ଥର କହିଛନ୍ତି ଆମ ଘରେ ବି, ଆମ ସମ୍ପର୍କୀୟ ମଧ୍ୟ କହିଛନ୍ତି।
ଆଚ୍ଛା ମୋର ତ ଆଗରୁ ଅଛି। ସେଭେନ୍ କ୍ଲାସ ରୁ।
ଆଚ୍ଛା। ସୋଉଟୁ ମାତେ ଏମତି ଥରେ ଟିକେ ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଆଜ୍ଞା ମତେ ଏମିତି ଥରେ ଆକ୍ଚୁଆଲି ବହୁତ ଅଧିକ ଅ ପରିମାଣରେ ମୋର ଗ୍ୟାସ୍ ହେଇ ଯାଇଥିଲା। ମୁଁ ଆକ୍ଚୁଆଲି ଏଠି ନଥିଲି। ମୁଁ ଗୋଟେ ହୋଟେଲ ରେ ଥିଲି। ଆ ମୋର ଜଣେ ସମ୍ପର୍କୀୟ ଥିଲେ ତ ତାଙ୍କ ସହ ମୁଁ ରହିଥିଲି। ଆ ବା ରାତିରେ ଆମେ ଏଠି କିଣିକି ଖାଇଦେଲୁ ବାହାର ଖାଦ୍ୟ କିଛି ଥିଲା ଏମିତି ଖାଇଥିଲୁ। ତ ତା ପରଦିନ ହିଁ ଗଣେଶ ପୂଜା ଥିଲା। ତ ସେଦିନ ରାତି ସାରା ଟିକେ ଟିକେ ମୁଣ୍ଡ ବିନ୍ଧୁଥିଲା ବଟ ତାପରେ ଆ କିନ୍ତୁ, ତା ପରେ ଏତେ ଅଧିକ ଆମର ମୁଣ୍ଡ ବିନ୍ଧିଲା ଆମ ରାତି ସାରା ଶୋଇପାରିଲିନି କାନ୍ଦୁଥିଲି। ତାପରେ ମୋର ଗ୍ୟାସ୍ ହେଇକି ପୁରା ଅଣ୍ଟା ପୁରା ଦର୍ଜ୍ ହେଇଗଲା। ମୁଁ ଶୋଇ ପାରୁନଥିଲି। ମୁଁ ପୁରା ରାତି ଦୁଇଟାରୁ ସକାଳ ଆଠଟା ଯାଏ ମୁଁ କାନ୍ଦି କାନ୍ଦି- କାନ୍ଦି କାନ୍ଦି ପୁରା ରହିଛି। ତାପରେ ତାଙ୍କ ଦେହ ଯେହେତୁ ଭଲ ନଥିଲା ମୋ ସମ୍ପର୍କୀୟଙ୍କର। ତ ତ ସିଏ ଯେତେବେଳେ ଉଠିଲେ ତା ପରେ ଯାଇକି ମତେ ଦେଖିଲେ। କି ଏମିତିର ଅବସ୍ଥା ହେଇଗଲାଣି କାରଣ ତାଙ୍କ ଦେହ ଯେହେତୁ ଖରାପ ହେଇଛି ମୁଁ ତାଙ୍କୁ ରାତିରେ ଏମତି ଉଠେଇବା ତ ଠିକ ହବନି। ତ ସେଥିପାଇଁକି ସେ ଯେତେବେଳେ ଉଠିଲେ ଯାଇକି ତାପରେ ମତେ ଦେଖିଲେ କି ମୋର ପୁରା ଏମିତି ଅବସ୍ଥା ହେଇଗଲାଣି। ଆଉ ଭଗବାନଙ୍କ କୃପାରୁ ସେତେବେଳକୁ ମୋ ବାପା ମଧ୍ୟ ପଳେଇ ଆସି ଥିଲେ ମତେ ନବା ପାଇଁ।
ଆଜ୍ଞା ବେଶ୍ ଭଲ ହେଲା। ହଁ ସେଥିପାଇଁ ତଥାପି ଯଦି ହେଇଛି ତ ତାହେଲେ ଏପଟୁ ଆପଣ ସତର୍କ ରହିବା କଥା। ଶୀଘ୍ର ଖାଇକି ଶୀଘ୍ର ଶୁଅନ୍ତୁ ଶୀଘ୍ର ଉଠ ଉଠନ୍ତୁ ଭଲ ରହିବ।
ଆଜ୍ଞା ଆଜ୍ଞା ଏଇ ତ ଏଇ ଶୀଘ୍ର ଲେଟରେ ଉଠିବା ତ ଏବେ ପାଇଁକି ବାସ୍। ଆଉ ମାସେ ପରେ ତ ପୁଣି ପୁରା ପ୍ୟାକ୍ ହେଇଯିବ ସମସ୍ତେ କଲେଜ
ଆଜ୍ଞା, ସେଇଟା ବି ଠିକ୍ କଥା। ହୁଁ। ଆପଣଙ୍କର ହାଇଟ୍ କେତେ?
ମୋ ହାଇଟ୍ ବହୁତ ଛୋଟ।
ତଥାପି?
ତଥାପି କହିବାକୁ ଗଲେ ମୁଁ ଠିକ ସେ ଜାଣିନି ମୁଁ
ଓହ।
ଉଚ୍ଚତା କେତେ ଆ ମାନେ ମୁଁ ଯେତେଥର ବି ମୋ ଉଚ୍ଚତା ମାପିଛି ସବୁଠାରେ ଅଲଗା ଅଲଗା ମତେ ଲାଗେ ତ ଏଥିପାଇଁ କି ମୁଁ ଆଜି ପର୍ଯ୍ୟନ୍ତ କେବେ ଅ ଆମ୍ ଉ ମୁ ଜାଣିପାରେନି ମୋ ଉଚ୍ଚତା କେତେ।
ଓହୋ।
ଆଜ୍ଞା।
ଆଚ୍ଛା ସମୟର ତ ବଡି ସମାପ୍ତି ହେଇଗଲାଣି ରଖିଦବା।